ଖିଆପିଆ ସଲାଣି?
ଖିଆପିଆ ଆଉ କିଛି ହେଇନି ହବ ଏବେ। ଆଉ କଣ କରିବା। ଭାତ ପୁଣି ବସିବ ଆମର ବସିନାହିଁ। ତାପରେ ଦେଖିବା ଖାଇବା ଆଉ ଟାଇମ୍ ହଉନି।
ଆଜି ସକାଳୁ କଣ ଜଳିଖିଆ କରିଚନ୍ତି ନା କଣ କରୁଚନ୍ତି?
ହଁ ସେଇ ଇଟିଲ୍, ସମ୍ଭର୍। ଖିଆ‌ ହଉଚି। ଆଉ କେତେବେଳେ ବରା ବି ଖିଆ ହଉଚି ଘୁଗୁନି। ଆଉ ତାପରେ ହେଉଛି ଭାତ ଖିଆ ହବ ଏବେ ତ ଖିଆ ହେଇନି।
ଆଉ ସକାଳୁ ଚାହା ରୁଟି
ହଁ ରୁଟି କେତେବେଳେ କେମିତି ଆଉ ଚା ଖାଲି ଖିଆହୋଉଛି। ଆଉ ତମର
ଆଉ ଘରେ ସବୁ କିଏ କିଏ ଅଛନ୍ତି ଘରେ ସବୁ?
ଘରେ ସମସ୍ତେ ଭଲ ଅଛନ୍ତି। ସବୁ ପରିବାର ମିଶି ସମସ୍ତେ ଅଛନ୍ତି ଝିଅ ଅଛି ଶାଶୁ ଅଛନ୍ତି। ଯା ଅଛି ସମସ୍ତେ ଅଛନ୍ତି। ରଜ ପାଇଁ କଣ ମାନେ କିଣାକୁଣି କଲେଣି ନା କିଛି କରିନାହାନ୍ତି?
ଆଉ କୁଆଡେ ବୁଲାବୁଲି ରଜ ପାଇଁ ଯାଇଥିଲି?
ହଁ ଯିବା ଦେଖିବା ରଜ ତ ପାଖେଇ ଆସିଲାଣି। ନୂଆ ଶାଢ଼ୀ ଆସିବ ଛୁଆଙ୍କର ଡ୍ରେସ୍ ପତ୍ର ଆସିବ। ଆଉ ଆଣିକି ଏମିତିଆ। ତମର ସବୁ ରଜରେ ହେଇସାରିଲାଣି ନା କଣ ରଜ ପାଇଁ?
ନା ଯାଇନାହାନ୍ତି ଛୁଆ ଯିବେ ରଜକୁ ସପିଙ୍ଗ କରିବାକୁ ଯିବେ, ଆଉ ଦିନ ଦିନ ଥିବ ଯିବା ନହେଲ ଆମ ତ ପାଖରେ ମାର ଆଉ ସେ ଯାହା କିଣିକିଣି କରି ଧରିକି ଆଇଥିବେ ଏକା ଦିନେ ଯିବେ ସମସ୍ତେ। କିଣାକିଣି କରିକି ଧରିକି ଆସିବେ ଆଉ।
ତମର ତ ପାଖରେ ତମେ ତମର ଯିବ ଆଉ। ଫ୍ୟାମିଲି ଏକାସାଙ୍ଗରେ ନେଇକି ଯିବ ପଛେ କିଣିକୁଣାକି ସବୁ ଧରିକି ଆସିବ ଆଉ।
ହଁ ଆମର ଗାଡି କରିକି ପଳାନ୍ତି ବୋଲେର କରିଦବୁ ଆମର ଛ ସାତ ଏକାଥରେ ବସିବେ। ସମସ୍ତେ ଛୁଆ ପିଲା ସ୍ତ୍ରୀ ଲୋକ ସବୁ ଜାଇକି ଏକାଥରେ ଧରିକି ଆସିବୁ।
ଆମର ତ କେହି ନାହାନ୍ତି ଆଉ କିଏ ନେଇକି ଯିବ, ଆମେ
ହଁ ଦେଖି ସେମିତି ଅଟୋ ଫଟୋରେ ଦେଖିକି ପଳେଇବେ ସେମିତି ନହେ ଗାଡିର କିଛି ସୁବିଧା ନାହିଁ ବସ୍ ଫସ୍ କି ଟକର
ହଁ ବସ୍ ବସ୍ ସୁବିଧା ଅଛି। ସବୁ ଅଛି କିନ୍ତୁ ଅସଲ ଯାଇପାରିଲି ହେଲା।
ଆଁ ସେ ଚାଲିଯିବେ ସେମିତି ସପିଙ୍ଗ କରିକି ଆସିବେ ଆଉ ଛୁଆ ପାଇଁ ଯାହା ହେଲେ ଆଣିବାକୁ ପଡିବ ନା।
ହଁ ଅଣ ହବ ହବ ଆଉ ତାଙ୍କ ପାଇଁ ତ ନ ଆଣିଲେ ହେବନି ଛୁଆ ରଖିଦେବେନି। କାନ୍ଦିବେ
ଆ ରଜ ତ ଗୋଟେ କୃଷି ପର୍ବ ରଜ ଖୁ ବର୍ଷା ଫର୍ଷା ଏର୍ ତ ବର୍ଷା କଣ କମ ହବାର ଅଛି। ଦେଖାଯାଉ କଣ ହଉଛି ଆଉ
ହ ଏବେ ତ ଗୁଳୁଗୁଳି ହେଉଛି ଆଉ ରଜରେ କଣ ହେବ ଆଉ।
ଆଉ ରଜ ଆପଣଙ୍କ ଆଡେ ମସବ ମହୋସବ ଫସବ ରଜ ହୁଏ ନା
ହଁ ରଜ ମହୋତ୍ସବ ହୁଏ ମଇକି ଫାଇକି ବାଜେ। ସବୁ ଛୁଆ ସବୁ ହେଉଛି ର ଦୋଳି ଖେଳନ୍ତି ସବୁ ଭେରାଇଟି ଦୋଳି ପଡ଼େ।
ଓହୋ ହଁ ଆମର ସେଇ ସବୁଆଡେ ତ ସବୁଆଡେ ତ ଏବେ ରଜ ପରମ୍ପରା ସବୁଆଡେ ଗାଁ ଗାଁ କି ତ ଏବେ ଦୋଳି ଖେଳା ଏ ଯୋଉ ଆର ଦୋଳି ବଡ ଦୋଳି। ବଡ ରାମ ଦୋଳି ସେ ଚକିରି ଦୋଳି ସବୁ ପଡେ। ଆଉ ସବୁ ବୁଲିବାକୁ ଯାଆନ୍ତି ଆ ବେଶୀ ତ ଝିଅ ମାନଙ୍କର ତ ରଜ। ଆଉ ଛୋଟ ଛୋଟ ପିଲା ଏସବୁ ଉଁ ଆଉ ସେମିତି ସବୁ ଚାଲେ ସବୁ ରଜ ପିଲେ ବୁଲାବୁଲି କରନ୍ତି ଏ ମନ ଖୁସି ଦୋଳି ଖେଳା ଇଏ ପାନଖିଆ। ଏଇ ସବୁ ଚାଲେ ଆଉ।
ଏମିତି ଝିଅ ପିଲା ରଜ କରିବେ କଣ ଏଥର ପୁଅ ପିଲା ତ ବେଶୀ ରଜ କରୁ ସେମିତି ଆଉ ଝିଅ ଛୁଆ କଣ ରଜ କରିବେ।
ଆ ପୁଅ ପିଲାମାନେ କଣ କରିବେ ସେମାନେ ସେମିତି ସେଇ ବୁଲିବେ ଖାଇବେ ଇଏକରିବେ ସବୁ ବୁଲାବୁଲି ହେ ଆଗରୁ ତ ଯେମିତି ସିନେମା ହଲ ରେ ଭିଡ ଲାଗୁଥିଲା ଆଗରୁ ଯେମିତି ଯାଉଥିଲେ ଭିଡ ସିନେମା ହଲ୍ ଦେଖିକି ଆସୁଥିଲେ। ଆଉ ତ ଏବେ ତ ସିନେମା ହଲ ସିନେମାହଲେ ଏତେ ଆଗ୍ରହ ନାହିଁ ସବୁ ତ ମୋବାଇଲ ଫୋବାଇଲ ହେଇଗଲା। ଆଉ ଲୋକ ଏତେ ଆଉ ଆଗ୍ରହ ନାହିଁ ଭିଡ ନାହିଁ ରଜର ଆଉ ଜାକ ଜମକ ଏତେ ନାହିଁ।
ଆଉ ତମର କଣ ରୋଷେଇବାସ ହେଇଛି କଣ ଖାଇଛନ୍ତି? ଏ ଆମର ଖାଲି ସକାଳୁ
ଆଉ ଜଳଖିଆ ଏ ଚା ରୁଟି ଏ ବାସି ରୁଟି ଥାଏ ଏ ବାସି ରୁଟି ଚା। ସେମିତି ଖିଆଯାଏ ପୁଣି ଏକାଥରେ ଦସଟା ଏଗାରଟା ବେଳକୁ ରୋଷେଇ ହେଇକି ତରକାରୀ ଭାତ ଗରମଭାତ
ଆଉ ରାତିରେ ସବୁଦିନି ରୁଟି ଖାଆନ୍ତି ନା କଣ?
ହଁ ରୁଟି ସମସ୍ତେ ରୁଟି ସକାଳୁ।
ସକାଳୁ ରୁଟି ଦଶଟା ଏଗାରଟାରେ ସବୁ ଏକଥାରେ ଭାତ ଡାଲି ଯା ତରକାରୀ ହବ ଖାଇବେ ଆଉ
ଆମର ବି ତ ସେଇ ରାତିରେ ରୁଟି ହେଉଛି ଆଉ ସକାଳୁ ସେଇ ବାସି ପରଟା ହଉ ରୁଟି ହଉ ଖିଆ ହେଉଛି।
ଓହୋ ଆଉ ସମସ୍ତେ ରୁଟି ଖାଆନ୍ତି ତାହେଲେ?
ହଁ ଆମର ସମସ୍ତେ ରୁଟି ଖାଆନ୍ତି ଭାତ ହେଲେ ସମସ୍ତେ ଖାଇବେ ରୁଟି ହେଲେ ସମସ୍ତେ ଖାଇବେ ଅଟା କଣ କିଣିକି ଆଣନ୍ତି ନାଁ ଗହମ ହଁ ସବୁ ତ କିଣା ଆଉ। ନାଇଁ ଗହମ ତ ମିଳୁନି ଆଗରୁ ମିଳୁଥିଲା ଏବେ ତ ମିଳୁନି ଆମର ତ ସବୁ କିଣା।
ଓହୋ।
ଖାଲି ପାଣିଟି ଛାଡ଼ିଦେଇକି ଆଉ ସବୁ କିଣା।
ଓହୋ ଆଉ ସବୁ? ଆଉ ସିଆଡେ ପରିବେଶ କେମିତି ଭଲ ପରିବେଶ।
ହଁ ପରିବେଶ ତ ଭଲ ଅଛି।
ହୁଁ ହୁଁ ହସ ସେମିତି ତ ଏଥର ତ ଗରମ ଗୁଳୁ ଗୁଳି ଦେଇକି ଏଥର ତ ମରୁଡି ହବାର ଆଶଙ୍କା ଅଛି ପାଣିପାଗ ବିଭାଗ କହିଛି। ମରୁଡି ହବାର ଆସା ଆଛି ବର୍ଷା ଟିକେ ଏଲ ଲିନ ଆସୁଛି ଏଲ ଲିନ କଣ ଯାଣିଛନ୍ତି ନା?
ନାଇଁମ କାଇଁ ହେରା କଣ ମୁଁ ଜାଣିନି ଆଉ ରୋଷେଇ ନ
ସେଟା ସେଇ ସମୁଦ୍ର ତରଫରୁ ଗୋଟେ ଆସିବ ଯାହା ଫଳରେ ଗରମ ହେବାଟା ଆସିବ ମାନେ ବର୍ଷା ଫର୍ଷା ସେ ପାଣିପାଗ ଟାକୁ ବଦଳେଇଦବ। ଯାହା ଫଳରେ ବର୍ଷା ଫର୍ଷା ବି ସମ୍ଭାବନା କମିଯିବ ମରୁଡିଟା ଆଶଙ୍କା ବଢିଯିବ।
ଆମର ତ ଚାଷ କରୁନି ମରୁଡ଼ି ତାର ଯାହା ହବ ଆମେ ତ ସବୁବେଳେ କିଣିକି ଖାଉଛୁ ଆମର ଆଉ କଣ ଅଛି।
ନାମ ତଥାପି ପୁଣି ଚାଷୀ ଚାଷ କଲେ ସିନା ଚାଉଳ କିଣିବେ କି କଣ କରିବେ ଖାଇବେ ଆଉ ଚାଷୀ ଯଦି ଚାଷ ନ କରିବ ଆଉ କିଣିବେ କୋଉଠୁ ଖାଇବେ କଉଠୁ ପଇସାଥିଲେ ବି ଜିନିଷ ମିଳିବନି।
ଦେଖିବା ଆଉ ସେ ଟାଇମ୍ ହଉ ଆଉ କଣ କରିବା ଆଉ।
ଓହୋ।
ଆଉ କଣ?
ହଁ ଦେଖାଯାଉ ଦେଖିବା କଣ ହବ ଯାହା ଉପରବାଲା ର ଇଚ୍ଛା ଥିବ ଭଗବାନଙ୍କର ଇଚ୍ଛା ଆ ସେଇଆ ଘଟିବ ଆଉ।
ଆଉ ପୁରୀ ଆଡେ କେବେ ଯାଇଥିଲେ ନା ଯାଇନାହାନ୍ତି?
ହଁ ପୁରୀ ଆଡେ ଯାଇଥିଲ ଏଇ ମାସେ ଦି ମାସେ ତଳେ ଯାଇଥିଲି। ତଳେ ଯାଇଥିଲି ସେ ପୁରୀ ସେ ତ ଦର୍ଶନ ତ ଭାରି ଲେଟ୍ ହେଇଗଲା ଆମେ ଯୋଉଦିନ ଯାଇଥିଲୁ, ଦର୍ଶନ ତ ପୁରା ଲାଗିଗଲା ବାର ତେର ଘଣ୍ଟା ଲାଗିଗଲା।
ଆଉ ନୀତିକାନ୍ତି ବି ସେଦିନ ଲେଟ୍ ହେଲା, ଆଉ ଏମିତି ଯାଇଁକି ସେମିତି ବୁଲାବୁଲି ଭାରି କଷ୍ଟ। ଛୁଆ ପିଲା ନେଇକି ଯାଇଁକି ସେଇଠି ବୁଲାବୁଲି କରିକି ପୁଣି ଦିନେ ରହିବାକୁ ପଡିଲା, ରହିକି ତା ପରଦିନ କଣାର୍କ ଆମର ରାମଚଣ୍ଡୀ ଆମର ବାଟ ମଙ୍ଗଳା ସବୁ ଦେଖିକି ଦର୍ଶନ କରିକି ଆସୁ-ଆସୁ ପୁଣି ସେଇ ଘରେ ପହଞ୍ଚିଲା ରାତି ହେଇଗଲା, ଦି ଦିନ ହେଇଗଲା।
ଯାହେଲେ ବି ପୁରୀ ଗଲେ ତ ଆସିବାକୁ ଇଚ୍ଛା ହେବନି, ଯାହେଲେ ବୁଲାବୁଲି କରିବୁ ଠାକୁରଙ୍କୁ ଜାଗା ଦର୍ଶ ନ କରିବୁ ମାନେ ଆସିବାକୁ ତ ଇଚ୍ଛା ହବନି କିନ୍ତୁ ଆସିବାକୁ ତ ପଡ଼ିବ ଆଉ ଯିବ କୁଆଡେ।
ହଁ ସେ ପୁରୀ ହେଲା ଆମର ଚାରି ଧାମରୁ ଗୋଟେ ଧାମ। ଆ ସେ ଧାମ ମାନେ ଅଧିକା ଭିଡ ରହିବ ଲୋକଙ୍କର ବି ଆଗ୍ରହ ବଢିବ କାରଣ ଆମର ହଉଚନ୍ତି ଜଗନ୍ନାଥ ହଉଚନ୍ତି ଆରାଧ୍ୟ ଦେବତା, ଆମ ଓଡିଆ ମାନଙ୍କରେ ସେଏ ହେଲେ ମଉଡ଼ମଣି। ଆଉ ତେଣୁକରି ଆମ ଓଡିଆ ଜତିର ସିଏ ତ ତାଙ୍କୁ ସମସ୍ତେ ଦର୍ଶନ କରିବାକୁ ବ୍ୟାକୁଳ ଆଉ ଏବେ ର ଥଯାତ୍ରା ବି ଆସିଲାଣି ରଥ କାମ ବି ଚାଲିଚି। ଆଉ ଏଇ ବର୍ଷ ବି ପ୍ରବଳ ଭିଡ ହବାର ସମ୍ଭାବନା ଅଛି, ଆଉ ରଥାଯାତ୍ରା ଆଡେ ଆସୁନାହାନ୍ତି ପୁରୀ।
ପୁରୀ ଯିବେ ଆଉ, ଗଲାବର୍ଷ ତ କେଉଁଝର ପଳେଇଥିଲୁ ବୁଲିବାକୁ ରଥ ଟାଣିବାକୁ ପଳେଇଥିଲୁ, ଏବେ ଦେଖିବା ଯଦି ଠାକୁରଙ୍କର ଡୋରି ଲାଗିଥିବ ତାହେଲେ ଯିବୁ ଆଉ, ଜଗା ଦର୍ଶନ କରିବୁ ଆଉ
ନହେନେ ଏଥର ଯାଆନ୍ତୁ ବାରିପଦା ଯାଆନ୍ତୁ ବୁଲି ବୁଲାଇକି ଆସିବେ, ସେଠି ବି ସୁଭଦ୍ରା ରଥ ମହିଳାମାନେ ବି ଟାଣନ୍ତି।
ସବୁଆଡ଼େ ତ ଯିବାକୁ ଇଚ୍ଛା କିନ୍ତୁ ମାନେ କିଛି ଯାଇ ହେଉନି ଆଉ, ଠାକୁରଙ୍କର ଡୋରି ନ ଲାଗିଲେ ତ କୁଆଡ଼େ ଯାଇ ହବନି ଦେଖିବା ଏ ଥର କଣ ହେଉଚି।
ହଁ ମନୋବଳ ବି ଦୃଢ଼ ରଖନ୍ତୁ ମନୋବଳ ଦୃଢ଼ ରଖିଲେ ଭଗବାନଙ୍କ ଇଚ୍ଛା ଦିନେ ନା ଦିନେ ଡେରି ଲାଗିବ, ଭଗବାନ୍ ମନୋବଳ ରଖନ୍ତୁ।
ମେନ୍ ତ ଏଇ ଛୁଆ ପିଲାଙ୍କୁ ନେଇକି ଗଲେ ବେଶୀ ଟିକେ ହଇରାଣ ହେବାକୁ ପଡ଼ୁଚି, ଆଉ କଣ କରିବୁ।
ହଇରାଣ ତ ସବୁଥିରେ ଅଛି ଆଉ ଜୀବନରେ ଦୁଃଖ ନାହିଁ ତ କିଛି ନାହିଁ, ଚକେ ଗଡିଲେ ବାର ହାତେ ଦୁଃଖ ପରେ ସୁଖ-ସୁ ଖ ପରେ ଦୁଃଖ ଏମିତି ତ ଚାଲିଚି, ଆଉ ସେଇ ଭଗବାନ୍ ଙ୍କୁ ଆଶ୍ରା କରିକି ସଂସାର ରଥ ମାଡି ଚାଲିବ ଆଉ କଣ।
ସେଇମିତି ତ ଚାଲିଚୁ ଆଉ, ତାପରେ ଦେଖିବା କଣ ହଉଚି ଆଗକୁ ଆଉ। କେତବଳେ ତ କଣ ହବ କିଛି ତ କହି ହବନି ଦେଖିବା ଆଉ।
ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ଘରେ ସମସ୍ତଙ୍କ ଦେହପା ଭଲ ଅଛି। ଆଉ କୋଉଥିରେ ରୋଷେଇ କୋଉଥିରେ କରୁଚନ୍ତି।
ରୋଷେଇ ତ ଏବେ ଗ୍ୟାସ୍ ଟିକେ ସମସ୍ୟା ଅଛି, ସେ ଘରେ ଆମର ଚୁଲି ଅଛି କା କାଠ ଚୁଲି କାଠ କିଛି ପରିମାଣରେ ଅଛି ଏ ଯୋଉ ଘର କାଠ ବା କାଠ ସବୁ ବାହାରିଛି ସେ କାଠରେ ସେମିତି କରୁଚନ୍ତି ଗ୍ୟାସରେ ବି କିଛି କରୁଚନ୍ତି ଏଇଆ। ସେମିତି ଆଉ ମିଳି ମିଶିକି ଆଉ।
ଆମର ତ କାଠ ନାହିଁ ସବୁବେଳେ ଗ୍ୟାସ କି ରୋଷେଇ ହେଉଛି ଆଉ ଯଦି କାଠ ଥାଆନ୍ତା ତାହାଲେତ ସବୁବେଳେ ଚୁଲିରେ ହିଁ ରୋଷେଇ ହୁଅନ୍ତା। ଆଉ ସେତିକ ବି ନାହିଁ ସବୁବେଳେ ଗ୍ୟାସ ରୋଷେଇ ଚାଲିଚି ଆଉ କଣ କରିବା।
ଓହୋ ତ ସେମିତି କରନ୍ତୁ ଆଉ ଆଉ ଗ୍ୟାସ ଟିକେ ଅଭାବ ହେଉଚି ବୋଲି କାଠରେ କରିକି ମେକଅପ୍ କରିବା କଥା ଆଉ କଣ କରିବେ।
ଆମେ ତ ଅଭାବୀ ଲୋକ ଆଉ ସବୁବେଳେ ଗ୍ୟାସରେ ରୋଷେଇ କରିବୁ କେମିତି। ଟିକେ କାଠ ହେଲେ ଆ ଚୁଲିରେ ରୋଷେଇ କରିଦେଲୁ ଖାଇଲୁ।
ଓ ହୋ। ହଁ ସେମିତି କରନ୍ତୁ ଏବେ ତ ସବସିଡି ଇଏ କରିଦେଇଚି ଆଜି ତ ନୀଉଜ଼ରେ ମୁଁ ଦେଖୁଥିଲି ସବ ସିଡ ଯୋଉ ଆଗରୁ ନଅଟା ଦୋଉଥିଲା ଏବେ କରିଦେଇଚି ଟୋଟାଲି ଚାରିଟା ଦବ। ଚାରି ଦିନ ପାଞ୍ଚଟା ଦବା ଆଉ ଚାରିଟା କାଟିଦେଲା ସବସିଡି କଟି ଦେଇଚି।
ଆଉ ସବସିଡି ତ କାଟିଦଉଛି ଆମେ ତ ଗ୍ୟାସ୍ ଆଣିବୁ ସେ ହଜାର ପଚାଶ କେତେ ଲାଗି ଜଳୁଚୁ ଆଉ କଣ କରିବୁ।
ହଁ ସେମିତି କରନ୍ତୁ ଆଉ ଆଉ ଗ୍ୟାସ ନଥିଲେ ବି ସେଇଚୁଲିରେ ରୋଷେଇ କରିବେ ଆଗରୁ ବି ଲୋକମାନେ କରୁଥିଲେ
ଆମର ତ ଚୁଲି ନାହିଁ ଆଉ ଚୁଲି ହିଁ ନାହିଁ। ରୋଷେଇ କରିବୁ କୋଉଥିରେ ଚୁଲି ହିଁ ଥିଲେ କାଠ ଥିଲେ ସେଥିରେ ରୋଷେଇ ହିଁ କରିଦିଅନ୍ତୁ ଆମର
ଆ ନହେଲେ ଇଲେକ୍ଟ୍ରିକ ଚୁଲା ଆଣନ୍ତୁ ଇଣ୍ଡକ୍ସନ ଘିତି ଆସନ୍ତୁ।
ଇଣ୍ଡକ୍ସନ ତ ଥିଲା ଇଣ୍ଡକ୍ସନ ଗୋଟେ ଖରାପ ହେଇକିରି ପଡ଼ିଛି। ବାଗା ହେଇନି।
ହ ହୋ।
ଦେଖିବା ଆଉ କଣ କରିବୁ ଅଭାବି ଲୋକ।
ହୁଁ ହୁଁ। ହଁ ସେ ହଉ ସେମିତି କରିବେ ଆଉ କଣ କରିବା ସମସ୍ତେ ସେମିତି ଚାଲୁଚନ୍ତି ଅଭାବ ତ ସମସ୍ତଙ୍କର ଲାଗି ରହିଚି ଆଉ। କାହାର ଆଉ ଭାବ ଅଛି। ଭାବ କେବଳ କାଳିଆର ଭାବ। କଳିଆର ଡୋରି ଲାଗିଲା ଭାବ ବଢିଲା। ଆମର ସବୁବେଳେ ତ ଅଭାବ ଲାଗି ରହିଚି ଆଉ କଣ କରାଯିବ।
ଯାହା ସେ ବଡ଼ ଦେଉଳରେ ବସିଚି ଯାହା କରିବ ଆଉ ସବୁ ତ ସେ ଜାଣିପାରୁଚି।
ହୁଁ ଭରସା ରଖନ୍ତୁ ଭରସା ରଖନ୍ତୁ।
ହଁ ଭରସା ତ ଅଛି ଆଉ ସେଇ ଭରସାରେ ହିଁ ତ ଚାଲିଚୁ ଆଉ।